ହଁ, କ। ନିଅ ତମ କଲ୍ ଆସିଛି?
ହ୍ୟାଲୋ।
କଣ କରିବି ଆଉ, ଏଇଠି ଆଉ।
ଆରେ ପୂଜା ଅଛି କି?
ହଁ, ପୂଜା ଅଛି।
ପୂଜା କୁ ଟିକେ କହିଦେ, ଯିବ ଡୁଡୁକୁ ନେଇ ଆସିବ।
ହଁ, ଠିକ୍ ଅଛି। ସିଏ ମାନ୍ ଦେଇ ପାଖକୁ ଯିବଟି!
ହଁ, ହଁ।
ହଁଉ ଠିକ୍ ଅଛ।
ଆଠଟା ପଚାଶ ରେ ବାହାରିବ। ପଚାଶ କି ପଞ୍ଚାବନ ରେ
ଗୁଥା ଖାଇଲ?
ହଁ, ଦ୍ୟାଟ୍ ଇଜ୍ ନଟ୍ ପୋଡ ପିଠା, ଦ୍ୟାଟ୍ ଇଜ୍-ଅ ମାନେ ପୋଡ ପିଠା ର ଟିକେ ତଳ ଭର୍ସନ ଟା। ବଟ୍ ଭଲ ହେଇଛି। ପୋଡ ଅତି ପୋଡି ଥିଲେ, ଟାଣ ହେଇଆଇଥାନ୍ତା।
ଅଁ ହଁ-ଅ, ସେଟା ପୋଡ ପିଠା ନଥିଲା, ଆଉ କଣଟା ଥିଲା?
ମୋ ପାଇଁ ଷ୍ଟିମ୍ ପିଠା।
ସେଇଟା ପୋଡାପିଠାରେ ଯାଏ, ସେଇଟା ହିଁ ପୋଡାପିଠା ସେମିତି ହୁଏ।
ମୁଁ କେବେ ଖାଇ ନଥିଲି। ମୁଁ ଏମିତି ପୋଡପିଠା ଖାଇଲି ଯେ-ଏହେ ଲାଷ୍ଟରେ ପୋଡପିଠା ହିଁ, ଭୁଲିଗଲି କଣ ଆକ୍ଚୁଲି?
ପୁଡ୍ ପିଠା କୁ ଭୁଗୁଲିଗଲ। ପ ତମେତ ଖାଇନ, ଡାଇକ୍ଟେ ତମେ ଫାସ୍ଟୁ ଅ- ଯୋଉ ଏକ୍ପିରିଏନ୍ସଟା, ଇଟା ପଥର ରୁ ହେଲା।
ହଁ, ମୁଁ ତାକୁ ଖାଇନି, ଥୁଆଇଛି ତାକୁ।
ମୁଁ, ହଁ ମୁଁ, ଦେଖିନି ସେ ପୋଡ ପିଠାକୁ।
ଆସେ ଆସେ ଦେଖିବୁ ଆସ।
ହଁ, ଆ କଣ ଖାଇଲ?
ହାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ଆ ଆସ ଦେଖିବ।
ହଁ ମୁଁ
ତମେ ଆସିକି ଦେଖିପାରିବ ଆମ ଫ୍ରିଜ ର ଅଛି ନା ଲିଟା।
ନାଲି ଇଟା କଣ ଖାଇଲ କଣ ସନ୍ଧ୍ୟା ବେଳେ?
ହାଁ
ସନ୍ଧ୍ୟାଏଳେ କଣ ଖାଇଲ କଣ?
କିଛି ନାଇ।
କିଛି ଖାଇନ ୱାଓ ମେଡିସିନ ଖାଇକି ବଞ୍ଚୁଛ ତମେ।
ମୁଁ ଭାବୁଛି ଖାଲି ସ୍କୁଲ ଛାଡିବି ନା ଛାଡିବିନି ମୁଁ ନିଜେ ଉଠି ପାରିବି କି ନାଇଁ। କାଲି ମର୍ଣିିଂ।
ହଁ ମର୍ଣିିଂ ତ ଛାଡିଦବ ଆଉ ଯାଇକି ଜଲଦି ଆସିବେରି ଆଉ।
ମର୍ଣିିଂ ଯେ ଛଅଟା ପୂର୍ବରୁ ଯାଇକି ସେଇଠି ଛିଡା ହବାର ଅଛି।
ଛଅଟା ପୂର୍ବରୁ କଣ ଦାଣ୍ଡ ଓଳେଇବ ଯାଇଁକି। ଛଅଟା ପୁର୍ବ ରୁ ଯାଇଙ୍କି କଁ ଦାଣ୍ଡ ଓ।
ନା ନା ଛଅଟା ପୁର୍ବୁ ରୁ ଗାଡି ଆସିବ ନା।
ଓହୋ ଗାଡି ଆସିବ।
ହଁ ସେ ଗାଡି ବଲା କହିଲା ଛଅଟା ପଞ୍ଚ ପଞ୍ଚାବନ କି ପଚାଶ ଟା ରେଡି ହେଇଯାଇଥିବେ।
ଓହୋ ତାହେଲେ ଯାଇ ଯାଇ କିଏ ଯିବ ଦିଶା ଯିବ।
ଦେଖିଆ କଣ ହଉଛି। ମୋ ଦେହ ଟା ବି ଭଲଲାଗୁନି କାଶ ହଉଛିି ହଁ।
ହୁଁ ଆଉ ଗୁଣ ର ବାଡେ ରେ କଁ କରୁଛ?
କେବେ କି ବାଡେ?
କଣ ଗୁନା ବାଟେ କେବେ ପଚାରୁଛ ତମେ ମା ହେଇକି ମତେ ପଚାରୁଚ ଗୁନା ବାଡେ କେବେ? ମର ମମ ମନେ ନାଇଁ ତା ର ବାଡେ ବୋଲି।
ସୋମବାରେ ବାଇଶ
ହଁ ସୋମବାରେ।
ବାଇଶି ତାଲେ ଏକୋଇଶି କେବେ ରବିବାରେ। ଆଉ କୋଡିଏ ଶନିବାର।
ଆଚା କୋଡିଏ ଶନିବାର ହଁ କୋଡିଏ ଶନିବାର ପଡୁଛି।
ହଁ ସୋମବାରେ ପଳେଇବ ଶିବ ମନ୍ଦିର ଏକାଥରେ ନଡିଆ କଦଳୀ ଚୁଡା ଚକୁଡି କି ଖାଇଦବ।
ବ ପଣ୍ଡିତ ହେଇକି ବସି ପଡିବୁ, ସେ ଯାହା ଦେବେ ସବୁ ଖାଇବୁ।
ହଁ ନହେଲେ ଯୋଉ ବାହାରେ ଷଣ୍ଡ ଖାଉଥିବେ ତାଙ୍କ ସାଙ୍ଗରେ ମିଶି କି ଖାଇଦବ, ତୁ ଏନା କୋଉଠି ଉପରେ ନା ତଳେ?
ଓପରେ ଓପରେ ଯାଇଥିଲି ତଳକୁ ଇଏ ଦବାକୁ।
କି ନେଇ ଆସିବ?
ନା ନା ଯାହା କ ଖୁଡି କହିଲେ ନେଇ ଆସେ ଯାଇକି। ଟାଇମ ତା କେତେବେଳେ ଛୁଟି ହୁଏ କି?
ଆଟ ଟାରେ।
ଆଁ ଆହୁରି ଆଠମିଟି ଅଛି।
ଓଁ ମଲା ଗାଡି ବାହାର କରି ଯିବାରେ ଏନା ଟାଇମ ପଳେଇ ବ।
ହଁ ସେ ମାନ୍ ଦେଇ ରଖିଥିବ ଲେଟ ରେ ଗଲେ ବି ମାନ୍ ଦେଇ ରଖିଥିବ।
ନାଇଁ ଆଟଟାରେ ଗଲେ ବି ଭଲ, ସେ ପୁଣି ଅଲଗା
ହଁ। ହ୍ୟାଲୋ ଦି ଦିଶା।
ନିଶା ଟିୟୁସନ୍
ଟଇସନ ଯାଇଛି।
ହୁଁ।
ହଁ।
ହଁ ବ
ହ୍ୟାଲୋ।
ଆଉ କାଲି ତ ମଣିଂଶ୍ ସ୍କୁଲ କଣ ଟିଫିନ୍ ନେବେ ବାବୁ ତ ଶାଢେ ଚାରି ଟାରୁ ଉଠିକି ତା ଛୁଆ କଥା ବୁଝୁଛି।
ସିଏ ଗୋଟେ ଅଧିକ ପୋଜିସି ବାପା।
ଆଉ ତୁ ଉଠିକି ଯିବୁ ପାଂସ୍ ଟାରେ ମୁଁ ଉଠେଇଦେବି।
ନା ନା ମୁଁ ଉଠି ପାରିବିନି। ମୁଁ ଉଠି ପାରିବିନି।
ଓଁ ହଁ ଆମେ ସକାଳୁ ଉଠିବୁ ତୁ ପୁରା ଲାଷ୍ଟକୁୁ ପଳେଇବୁ।
ହଁ ହଁ ବ ତମେ ମା ପୁଅ ସବୁ ଉଠିବ ମତେ ସଳା କ ଇଏ କରିବ ମତେ ସବୁ ଇଏ କରିବ। ନାଇଁ ଅ ଗ୍ରୁପରେ ମେସେଜ ଆସିଛି।
କଣ।
ଫ୍ରି ଅଛି ସିଏ। ନାଇଁ ନାଇଁ ସୁଚିସ୍ମିତା କିଏ ଗୋଟେ।
ତୁ ସମୁ ସାଙ୍ଗେ କଥା ହଉଛୁ।
ନା।
ମୁଁ ଗ୍ରୁପ ମୁଁ ଗ୍ରୁପ ରେ ମେସେଜ ପକେଇଲି ନା ଯିଏ ରିପ୍ଲାଏ କଲା ଆଉ।
ଯ ନାଁ ନବୁନି।
ହଁ।
ଏଇ ଯୋଉ ଏଇ ଯୋଉ ନାନୀ ଆସିନାହାନ୍ତି କି ବାପାଙ୍କ ଯୋଉ ଭାଣିଜି ତାଙ୍କ ବୋହୂକୁ ବି କହିଲେ ସେ କରନ୍ତା।
କଣ କଣ।
ନାନୀଙ୍କ ଜେଜେର ଯୋଉ ଭାଣୀଯି ଆସିନାହାନ୍ତି କି ତାଲେ ସିଏ କହିଲେ ମୁଁ କହିଲି ମୁଁ ଏମିତି ଏମିତି କରୁଛି ନା ହଁ ମୋ ବୋଉ କୁ ବି କହୁନ ସେ କରିବ।
ସେ କରିବ ଓହୋ ଯା ଚା ଉ କରୁ କରୁ।
ସୁନ୍ଦର ପଦାରେ।
ସୁନ୍ଦର ପଦାରେ ରୋହୁଛି ଏଇ ପାଖରେ। ହଁ।
ନା।
ଅଛ ଅଛ କଣ ଖରାଳେ ଖାଇବାକୁ କଣ ହେଥିଲା ତମର। ମୁଁ ଆ ଦେଖିନି ତମର।
କିଛି ନହିଁ ଛୁଇଁ ଆଳୁ ଭଜା ଆଳୁ ଚଟଣି ବଢି
ହଁ। ହାଁ ମ ଚଟ ମୁଁ କ ତମେ ଯଦି ଗରିବ ଲୋକ ଗରିବ ଲୋକ ସବୁ ଯିବେ କୁଆଡେ।
ଗରିବ ଏ କ ଇ
ହଁ। ଛୁଟି କାଟିବି ହାଲୋ।
ବାବୁ କେତେବେଳେ ଆସିବ।
ସେ ଆଠଟା ଆଳକୁ ଆସିବ। ଆଠଟା ସାଢେ ଆଠଟା ବେଳକୁ ଆସିବ ତା ଛୁଆ କଥା ବୁଝିବ ଆଉ।
ଅ ବାବୁକୁ କହିଦେଲେ ଯାଇକି ତ୍ରିସାକୁୁ ଟିଉସନରୁ ନେଇ ଆସିବ।
ହୁଁ ହାଲୋ କହନ ଗୁନା ବାଡିରେ କଣ କରିବ କହୁନ?
ମୁଁ ଜାଣିନି ଦାଦା ଆସିଲେ ଯାହା ହବ। କୋଡିଏ କି ଏକୋଇଶିରୁ।
ଏକୋଇଶି ରେ ଆସିବେ ନା? ଦାଦାଙ୍କୁ କହିବ ଯୋଉ ଏଇଟା ଯୋଉ ଆଣିଦେବେ ଆଣିଦେବେ ନାଇଁ ତମେ ଯିକ ତମେ ଏଥର ଘରେ କହିବ କଣ ସକାଳେ ମଞ୍ଚୁରିଆନ୍ କୁ
ହେଲା।
ହାଲୋ। ତମେ ମଞ୍ଚୁରିଆନ କୁ ମଇଦା ପରଟା ଆଣିବ ଯଦି
ସୁଚିସ୍ମିତା କଣ ମତେ ଫୋନ କରୁଛି?
କିଏ?
ସୁଚିସ୍ମିତା।
ମୁଁ କେମିତି ଜାଣିଲି ତମେ ଚିହ୍ନିଥିବ ଯଦି ଚିହ୍ନିଥିବ।
କଥା ହେଇଯିବ ଆଉ।
ହଁ ଯୋଉ ଦାଦାଙ୍କୁ କହିବ ମଞ୍ଚୁରିଆନ କରିବା କଥା।
କୋଉ ମଞ୍ଚୁରିୟାନ କରିବ କିଏ ଏତେ ଗରମରେ ୟାର?
ଆଉ କଣ ଖାଇବ ତମ ଝିଅ ର ବାଡେ ଦବା କଥା ସବୁଥିରେ ଠକି ଦଉଛ କଣ?
ସିଏ ଆସୁ।
ହଁ ଆସୁ ଆସୁ କହିକି ଆସୁ।
ଆସନ୍ତୁ ଆସନ୍ତୁ।
ଡା ଠକି ଦଉଛ ସବୁବେଳେ।
ମୋ ସ୍ଵାମୀ ଆସନ୍ତୁ ସେ ତାପରେ ଆସିଲେ ସେ ଗ୍ ମାନେ ନେ ନିର୍ଣ୍ଣୟ ନେବେ କି ସେ କଣ କରିବାପାଇଁ ସେ ଚାହୁଁଛନ୍ତି ତାଙ୍କ ଝିଅର ଜନ୍ମ ଦିନ
ହଁ ହଁ ନାଇଁ ପ୍ଲିଜ ଅବ ଅବଢ଼ା ଆଣିବନି ଜମା ଅନନ୍ତ ବାସୁଦେବରୁ ଆଉ ଆଣୀବନି ହଁ।
ମୁଁ ତ ସେଇଆ କହୁଥିଲି। ନାଇ ଅବଢ଼ା ବହୁତୁ ପଇସା ନଉଛନ୍ତି ଆଣିବୁନି। ଦେଖେ କଣ କରିଦବା।
ଘରେ କରଦମ ଜମା ପୁରୀ କରିବାନି।
ପୁରୀ ମୁଁ ମୋ ଜୀବନ କାଳରେ ମୋର ଜନ୍ମଦିନରେ କେବେ ପୁରୀ ହେଇନି।
ତମ ଛୁଆଙ୍କର କିନ୍ତୁ ହେଇଛି।
ହଁ ଯେହେତୁ ନମତା ନାନୀ ଅଛି ପୁରୀ ବାଲି।
ହଁ ତମର ଯା ଗ୍ରେଟ ତମେ ଜାଣିନ।
କିନ୍ତୁ ମୋ ମମି ନ ପୁରୀ କରିନିକି ମୋ ଭାଉଜ ପୂରି କରିନି। ଆମର ପୁରି କିଏ ଖାଇବୁନିକି ରୁଟି ପରଟା ର ପରଟା ଭଜା ଖାଇବୁନି।
ତମର ଯାହା ହେଇଥିଲା ତମେ ତମ ଝିଅ ବାଡେରେ ସେଇଆକୁ
ଏ ଶୁଣ ଆଜି ଆସି କହିଲା ଆଉ ତମ ଛୁଆ ମାନେ କଣ ଟିଫିନ ନେଲେ? ମୁଁ କହିଲି ଛୁଆମାନେ ଇଟିଲି ଛୋଲେ। ଦେଖିଲୁ ମମି ସିଏ ଶିଖେ ଶିଖେ କିଛି ଶିଖେ ଜୀବନ ଟା ମୋର ରୁଟି ଭଜା ନେଇ ନେଇ ପଳେଇଲା
ହୁଁ ହଉ ତମେ ଏଥର ଛୋଲେ ଭଟୁରେ କରିଦବ
କହଲେ ଭଟୁରେ
ହଁ
ଏଇ ବା ମିଳୁଛି ଛକରେ
ନା ନା ନା ତମେ କରିବ
ହଁ ଦେଖେ ଦାଦା ଆସୁଛି ଯାହା କହିବୁ ସେଆ ହବ
ଆ ରାଧା ଆସନ୍ତୁ ଯାହା ଆମେ ଦାଧା କହିବେ କିଛି ହବନି କିଛି ହବନି
ନା ହବ କିଛି ହବନି ପୁଣି ଗୁନା ଜନ୍ମଦିନ ହେ ଗୁନା ରଖିବଟି
କେ ଜାଣି ତମେ ଜାଣିଥିବ। ହ ହ
ଏଇଥିରେ କ ବା ଯେ ନେଇ ଆସିବ
କଣ?
ଯାଇ କିି ନେଇଁ ଆସବୁ ତୋରତାର ଯାଉନ
ହଁ ହଁ ଯାଉ ଯାଉଛି ହାତଟା ଅଠାବନ ହେଇଛି
ହଁ ନେଇ ଆଶିବ ଯାଇକି ଆଉ ମୋ ପୁଅ
କଥା ହଉଥିଲା ସେ ଜ୍ୟୋତିଦି ସହିତ କଥା ହଉଚି ତ ଯିବ ଚାଉଳ ଯଦି ସେଇଠୀ ଥିବେ ପୋଡ଼ ପିଠା ଦେଇ ଦେଇେ ଯିବୁ
ହ ଯାଆ ଏବେ ଯାଅ
ହଁ ହଁ ହଁ ଆ ଅ ଆଣ୍ଟିଙ୍କ ଘରକୁ ଥଳିଏଇନ ଯାଇହବ
ହଁ ଆ ନାଇଁ ଆଣ୍ଟି ଆସିନାହାନ୍ତି ନା
ନା ଆଜି ତ ଗୁରୁବାରସଛି ନା କାଲିଆ କଥରେ ଯିବ ଦେଇଦବ ଆଉ
ହଁ ହଁ
ହଁ ଆଉ ଗୁନା ଆ ଗୁନା କ ଜଲ୍ଦି ପଳିଆ ଆଇଛି
କୋଉଠୁ ଟିଉସନ ରୁ ସେ ଗଲାଣି ପାଞ୍ଚଟା ରୁ ନା ହ ସେ କହିଲା ମାନୁ କହିଲା ୟା ଯଦି ପାଞ୍ଚଟାରେ ତାକୁ ଛାଡିବ ସାଢେ ଛଅଟା ପୁରା ପୁରା ଷ୍ଟ୍ରେଟି ସାଢେ ଛଅଟାରେ ନେବ ତାକୁ ସାଢେ ଛଅଟାରେ ଛାଡିବ ମତେ ମାନୁ କହିଲା ଆଉ ହ୍ୟାଲ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ